ଆଜ୍ଞା ମ୍ୟାଡ଼ାମ୍ କୁଅନ୍ତୁ।
ସାର୍ କେମିତି ଅଛନ୍ତି?
ଭଲ ଅଛି, ଆପଣ କେମିତି ଅଛନ୍ତି କୁହନ୍ତୁ?
ହଁ! ମୁଁ ବି ଭଲ ଅଛି। ଆଉ ଏବେ ଙ୍କ କରୁଚ?
ଏବେ ମୁଁ ଅଛି କାମରେ ଆଉ। ଆପଣ କ କରୁଛନ୍ତି?
ମୁଁ ଏଇ ଘରେ ଅଛି ଆଉ। ମୋର୍ ତ ଗୃହିଣୀ ଜୀବନ, କାର୍ଯ୍ୟ ସବୁ ସମାପ୍ତ କରିକି ଏବେ ଘରେ ଅଛି।
ଆଜ୍ଞା।
ଆଉ କୋଉଠି କଣ ଚାକିରି ଫାକିରି କରୁଛନ୍ତି ବୋଧେ?
ହଁ ଏମିତି ଆଉ ଚାକିରି ମାନେ ଏମିତି ଗୋଟେ ସଂସ୍ଥାରେ ଅଛି ଆଉ।
ଅ ହୋ କଉ ସଂସ୍ଥା?
ସେଟା ଗୋଟେ ଗୋଟେ ଦୋକାନ ଆଉ।
ଅ ହୋ। ଆଉ ଦୋକାନ ଦିଦି ଆଉ କଣ ମାନେ। କୋଉଁ ପ୍ରକାରର?
ଏଇଟା ଗୋଟେ ହୋଉଛି ଗୋଟେ ଇଲୋକ୍ଟ୍ରୋନି ଦୋକାନ।
ଆଚ୍ଛା ତାହେଲେ ଭଲ ହେଲା ମୁଁ ଠିକ ଜାଗାକୁ ଫୋନ୍ ଲଗେଇଲି ଆଉ। ହୁଁ ଆଉ ଆପଣଙ୍କ ପାଖରେ ସବୁ କଣ କଣ ଜିନିଷ ମିଳୁଛି?
ସବୁ ଏସି ଟିଭି ଫ୍ରିଜ୍ ୱାସି ମେସିନ୍। ଆକୁୱ ଗାର୍ଡ଼ ଏ ସବୁ ଜିନିଷ ଅଛି।
ଆଉ ଏବେ ତ ଖରା ଦିନ ତ ଗରମ ତ ଯୋଉ ହଉଥିଲା ଏବେ ତ କମିଛି ଟିକେ। ଆଉ ଏସିିର ରେଟ୍ କଣ ଗରମ କମିବା ସାଙ୍ଗରେ ରେଟ୍ କିଛି କମିଯାଇଛି କି?
ଏସିର ରେଟ୍ ତ ଜଣେ କିଣିବ ଯେତେବେଳେ ପାଞ୍ଚ ଟଙ୍କା ସେତ ଆଉ ଦୁଇ ଟଙ୍କା ବିକିବନି। ତ ଏସିର ରେଟ୍ ଯାହା ଥିଲା ସେଇଆ ଅଛି କିନ୍ତୁ ତା ସହିତ ଭଲ ଅଫର୍ ଯଦି ଦେଖିବା ସବୁ ଏବେ ଭଲ ଅଫର୍ ସବୁ ଇନଷ୍ଟଲେସନ୍ କି ତାର ମାନେ ଅଲଗା ଜିନିଷ। ତା ଏସି ରେ ଲାଗିବା ପାଇଁ ଯୋଉ ଇନଷ୍ଟ୍ରୁମେଣ୍ଟ ଦରକାର ଏସବୁ ତାର ଫ୍ରି ଅଛି।
ଓହୋ ଆଉ ଏବେ ତାହେଲେ ଏଇ ସବୁ ସୁବିଧା ଅଛି?
ହଁ ଆପଣ ତ ଏସିି କଥା ପଚାରୁଛନ୍ତି ଏସିି କାହିଁକି ଲଗେଇବାକୁ ଆପଣ ଚାହୁଁଛନ୍ତି? ଗରମ ଦୋଷରୁ ଏସି ଲଗେଇବେ ଆଉ ଆମେ ତ ଖାଲି ଗରମ। ତାରୁ ରକ୍ଷା ପାଇବା ପାଇଁ ଏସିି ଲଗେଇବା ହେଲେ ଟିକେ ତା ପରିବେଶ କଥା ଭାବିବା ନା।
ଆଉ ପରିବେଶ କଥା ଭାବିଲା ଦୋକାନରେ ବିକ୍ରି ହୁଅନ୍ତାନା?
ଦୋକାନରେ ତ ଆମେ ବିକିବା ଆପଣ ଗୋଟେ ମାନେ ଚିହ୍ନା ଲୋକ ମୁଁ ଆପଣଙ୍କୁ ବୁଝଉଛି? ଆପଣ ଏସିି ଗୋଟେ ନବା ଅପେକ୍ଷା ଆପଣ ଦଶଟା ଗଛ ଲଗଉନାହାନ୍ତି?
ହଁ ଗଛ ତ ଆମେ ଲଗଉଛୁ ଆଉ ଜଣେ ଲଗେଇଲେ ଆଉ ହେଇପାରିବ ନା। ସମସ୍ତେ ଯଦି ସଚେତନ ହେଇକି ଲଗାଇବେ ହେବ ନା ଆଉ।
ଆପଣ ଆଉ ଦଶ ଜଣଙ୍କୁ କୁହନ୍ତୁ ତାଙ୍କୁ କୁହନ୍ତୁ ସିଏ ଆଉ ଦଶ ଜଣଙ୍କୁ କହିବେ ଏମିତି ଆପଣ କୁହନ୍ତୁ। ଆପଣ କାହିଁକି ଏସି ନବା ବାହାରାରୁଛନ୍ତି? ତା ଦ୍ଦ୍ୱାରା ଆମର ପରିବେଶର ବହୁତ ସାରା କ୍ଷତି ହଉଛି। ଆମର ବାୟୁମଣ୍ଡଳବି ଯେଉଁଟା ଓଜନ ସ୍ତର ଅଛି ସିଏ ବି ହ୍ରାସ ରହୁଛି।
ଆଉ ଗଛ ତ ସବୁ ମଣିଷ କାଟିଲେ ବୋଲି ଏତେ ତାପମାତ୍ରା ବଢୁଛି।
କାଟିଛନ୍ତି ହେଲେ ପୁଣି ଆମେ ଗଛ ଲଗେଇବା ଆମ ପରିବେଶକୁ ଆମେ ନିଜେ ବଞ୍ଚେଇବା।
ହ ଆପଣ ତାହେଲେ ବହୁତ ଗଛ ଲଗାନ୍ତି ନାଇଁ?
ଆମେ ତ ଗଛ ଲଗଉଛୁ ତାପରେ ଆପଣଙ୍କୁ ବି କହୁଛୁ ଆପଣ କିଛି ଗଛ ଲଗାନ୍ତୁ?
ହଁ ଆମର ବହୁତ ଗୁଡେ ଜାଗା ଅଛି ଗଛ ଲଗେଇଛୁ ବି ଆମର। ଆଉ ଆମ ବାଡି ବି ଫାଙ୍କା ଅଛି। ସିଏ ଏବେ ସବୁ ମାଟି ଫାଟି ପକେଇକି ଗଛ ଲଗେଇବୁ ଆଉ।
ହଁ ସେଇୟା କରନ୍ତୁ ଆପଣ ଶହେ ଦୁଇଶହ ଖଣ୍ଡ ଗଛ ଲଗେଇ ଦିଅନ୍ତୁ।
ଆଉ ଯଦି ଏସିି କଥା ତାହେଲେ ଏମିତି କହୁଛନ୍ତି ନହେଲେ ଗୋଟେ ଫ୍ୟାାନ ଫ୍ୟାନ୍ କଣ କେତେ। ଏତେଳିବ ନହେଲେ ଆଣିକି।
ହଁ ଫ୍ୟାନ୍ ନିଅନ୍ତୁ ଫ୍ୟନ୍ ଆପଣଙ୍କର ଚାରି ହଜାର ପାଞ୍ଚ ହଜାର ଟଙ୍କା ଫ୍ୟାନ୍ ମିଳୁଛି ଫ୍ୟାନ୍ ନିଅନ୍ତୁ।
ହଁ ହଁ।
ହ।
ଆଉ ଆଉ ସବୁ ତାହେଲେ ଏମିତି ମିଳୁଛି ଆଉ ଏସି କଥା ତ ଏମିତି। କହିଲେଣି ଆଉ ମନଟା ଭାଙ୍ଗିଗଲା ମୋର।
ନାଇଁ ମନକୁ ଭାଙ୍ଗିବା କଥା ନୁହଁ ମନକୁ ଆପଣ କଣ୍ଟ୍ରୋଲ କରନ୍ତୁ ସେଇ ଅନୁସାରେ ଆପଣ ଗଛ ଲଗାନ୍ତୁ।
ଆଚ୍ଛା, ସେଇଠି କଣ, ସେ ଦୋକାନରେ ଏକୁଟିଆ ଅଛନ୍ତି ନା ଆହୁରି କିଏ ସବୁ?
ନା, ଅଛନ୍ତି। ବହୁତ ପିଲା ଅଛନ୍ତି ଏଠି। କୋଡିଏ ତିରିଶ ଜଣ ପିଲା ଅଛନ୍ତି।
ଓଁ ହଁ। ଆଛା, ଭଲ ତାହେଲେ ସେଇଠି ଘର ପାଖରୁ ଅଳ୍ପ ବାଟ ବୋଧେ ନା ବାହାରେ ଯାଇକି ରହୁଛନ୍ତି?
ନାଇଁ ନାଇଁ ଅଳ୍ପ ବାଟ ଆଜ୍ଞା।
ହଁ ହଁ। ଆଉ, ତାହେଲେ କଣ କଣ ସବୁ ବିକ୍ରି କରୁଛନ୍ତି? କଣ କେତେ ସମୟ ଦଉଛନ୍ତି? ଟିକେ କହୁନାହାଁନ୍ତି?
ଆମର ସମୟର କିଛି ସେମିତି ଇଏ ନାହିଁ। ଆମେ ଦଶଟା ବେଳେ ଆସିଲେ, ରାତି ଦଶଟା ବେଳେ ଯାଉ ଘରକୁ।
ଅଁ ହ। ଏତେ ସମୟ ଗୋଟେ ଜାଗାରେ-ଏ ରହିପାରନ୍ତି?
କଣ କରିବା? ରହିବାକୁ ତ ପଡ଼ିବ ଆଉ। ପେଟ ପୋଷିବା ପାଇଁ ତ ସବୁ କରିବାକୁ ପଡିବ।
ଉଁ ହୁଁ, ଆଉ, ବହୁତ ଗୁଡେ ତ ରାସ୍ତା ଥିଲା। ଆଉ, ଏଇ-ଇ-ଇ, ଏଇଟା କାହିଁକି ଚୟନ କଲେ? ନା, ଏଇ ସୁବିଧା ଟା ଆପଣଙ୍କୁ ପ୍ରଥମେ ମିଳିଲା?
ହଁ, ଏଇ ସୁବିଧା ଟା ମିଳିଲା। ଆଉ, ତ ଆମେ ତ ଏତେ ଆଉ ଏଜୁକେଟେଡ଼୍ ହେଇନୁ, ପାଠ ଏତେ ପଢ଼ିନୁଁ।
ଆଉ, ପାଠ ପଢିଥିବେ ନା! ଆପଣ କଥାବାର୍ତ୍ତା ରୁ ଲାଗୁଛି ବହୁତ ପାଠ ପଢିଲା ଭଳି।
ନା, ବହୁତ ପାଠ ପଢ଼ିିନୁ! ପଢ଼ିଛୁ ହେଲେ ଅଳ୍ପ ପଢ଼ିଛୁ ଆଉ।
ହୁଁ।
ଆଜ୍ଞା, ଆଉ ଆପଣ କେତେ କଣ ପଢିଛନ୍ତି କୁହନ୍ତୁ?
ହଁ, ମୋ ପଢିବା ସହିତ ଆଉ କଣ ସମ୍ପର୍କ? ମୁଁ ତ ପଢିକି ପାଠ ଯେତିକି, ଆଉ ଏବେ ତ ସବୁ ବାହା ସାହା ହେଇ ସାରିଲା ପରେ ଅଁ ଘରେ ରହିଲି, ଗୃହିଣୀ ହେଲି, ପିଲା ଛୁଆଙ୍କ କଥା ବୁଝିଲି, ଆଉ, ପାଠ ପଢା ଆଉ କିଛି କାମରେ ଲାଗି ପାରିଲାନି ଆଉ?
ଆଛା, ଆପଣ କଣ କରୁଛନ୍ତି, କଣ କରିବା ପାଇଁ ରଖିଛନ୍ତି ଆଗକୁ ଗୋଟେ ପ୍ଲାନିଂ?
ନା, ଆଉ ପ୍ଲାନିଂ କଣ? ବାହାରକୁ ଯାଇକି ଆଉ କିଛି କରିବା ବି ତ ସମ୍ଭବ ନୁହଁ। ଘର ବାହାର ଦିଟା ଯାକ ଉଭୟ, ଏକା ସମୟରେ ଦେଖି ହବନି। ତଥାପି, କିଛି ଗୋଟେ ଛୋଟ କାମ କରିବା ପାଇଁ ଇଚ୍ଛା! ଯୋଉଥିରେ ନିଜେ ଦି ପଇସା ଇନ୍ କମ୍ କରିପାରିବି? ଆମ ଘରେଏ କିଛି ଆର୍ଥିକ ସହାୟତା କରିପାରିବି। ସେଇଟା ଇଚ୍ଛା, ଦେଖିବା-ଆ ପିଲା ଟିକେ ବଡ ହେଇଗଲେ, ଚେଷ୍ଟା କରିବା କରିବା ପାଇଁ।
ଆଛ
ଏଇଆ ଆଉ।
ଆଜ୍ଞା।
ଆଉ କଣ ଖାଇଥିଲେ ଆଜି?
ଆମର ତ, ଓଡିଆ ଘର ପଖାଳ ଆଉ।
ଓହୋ! ପଖାଳ ଭଲ ପାଆନ୍ତି ଖାଇବାକୁ?
ଆଜ୍ଞା, ଜ୍ଞା।
ଆପଣ କଣ ଖାଇଥିଲେ କୁହନ୍ତୁ?
ହଁ, ମୁଁ ବି ସେଇ ପଖାଳ ଖାଇଥିଲି। ମତେ ବି ବହୁତ ଭଲ ଲାଗେ ପଖାଳ। ଫୋନ କିଛି ଆସୁଛି ବୋଧେ!
ହଁ, ଫୋନ୍ ତ ଆସୁଛି। କି ଆପଣ-ଅ ଫୋ-ଫୋନ୍ ଏମିତି ତ ଆସିବ। ଆପଣ କୁହନ୍ତୁ।
ଆଛା, ଆଉ-ଉଁ ମାନେ, ଜିନିଷ କିଣିଲେ କଣ ବିଲ୍ ଫିଲ୍ ଦଉଛନ୍ତି ନା କଣ? ସାଙ୍ଗେ ସାଙ୍ଗେ ମିଳି ଯାଉଛି ନା?
ତ ଯ ବ-ଅ-ଯାହା ଜିଏସ୍ ଟି ଅନୁସାରେ ତାକୁ ତ ବିଲ୍ ଦବାକୁ ପଡ଼ିବ? ନହେଲେ ୱାରେଣ୍ଟି ସେ କେମିତି ପାଇବେ? ୱାରେଣ୍ଟି ଗ୍ୟାରେଣ୍ଟି ଯେହେତୁ କମ୍ପାନୀ ସବୁ ଦଉଚି ତ ବିଲ୍ ତ ନେବେ।
ଆଉ ମୋର ଗୋଟେ ସାଙ୍ଗଟା କହୁଥିଲା କି ତାଙ୍କର ଗୋଟେ ଫିଜ ଥିଲା ସେଇଟା ଟିକେ ଖରାପ ହେଇ ଆସିଲାଣି। ସେଇଟାକୁ କଣ ବଦଳେଇକି ଗୋଟେ ନୂଆ
ହଁ ବଦଳେଇକି ବଦଳେଇକି ନୂଆ ଫ୍ରିଜ୍ ନେଇହବ କମ୍ପାନୀର ଯୋଉ ସବୁ ଅଫର୍
କେତେ ପଇସା ଦେବେ?
ବଦଳେଇଲେ ବ ତାଙ୍କ୍ ଙ୍କର ଯାହା ଅଛି ଫ୍ରିଜ୍ ର ନେଇକି ତାଙ୍କର ଫ୍ରିଜ୍ ର କଣ୍ଡିସନ୍ ନେଇକି ତା ଧେରେ। ଯାହା ପଇସା ହେଲା ଦୋକାନ ତାଙ୍କୁ ଦବ ତାଙ୍କଠୁ ପୁରୁଣା ଫ୍ରିଜ୍ ଆଣିବ। ସିଏ ନୂଆ ଫ୍ରିଜ୍ ନେବେ ଏବେ ତ ସବୁ ଫାଇନାନ୍ସ୍ ର। ତ ସବୁ ଫାଇନାନ୍ସ୍ ର ସୁବିଧା ଅଛି ସେ ଫାଇନାନ୍ସ୍ ରେ ବି ନେଇପାରିବେ।
ଫାଇନାନ୍ସ୍ ର ସୁବିଧା ମାନେ କଣ କେମିତି ଟିକେ କହିଲେ ବୁଝେ
ଫାଇନାନ୍ସ୍ ରେ ଯେମିତି ଆମର କିସ୍ତି। ଆମେ ଯେମ୍ତି ଗୋଟେ ଜିନିଷ କିଣିଲେ ତାର କିସ୍ତି କରିକି ଆମେ ଶୁଝନ୍ତି ସେମିତି ଆମେ କିସ୍ତିରେ ତାକୁ ନେଇପାରିବା। କିସ୍ତିରେ ନେଲେ ଆମୁକୁ ଭଲ ବେନିଫିଟ୍ ବି ରହିବ ଆମେ ଗୋଟେ ପଇସା ଏକାଥରେ ଦବା ଅପେକ୍ଷା ଆମେ ଆସ୍ତେ କରିକି ଦବା ଆମେ ଆଜି ଗୋଟେ ଆଜି ଗୋଟେ ଫ୍ରିଜ୍ ନେବା କାଲି ଗୋଟେ ୱାସିଂ ମେସିନ୍ ବି ନେଇପାରିବା।
ଅ ହ। ମାସକୁ କଣ କେତେ ଟଙ୍କା କୋଉ ଭଳିଆ ଭାବରେ ପଡିବ ନା କେତେ ମାସ କଣ ସୁଝିବାକୁ ପଡିବ
ହଁ ତମର ଦିନ୍ଷ ନେଇକି ତମର ଆସିବ ତମଘର କିସ୍ତି।
ଅ ହ।
ତିରିଶ୍ ହଜାର୍ ଟଙ୍କାରେ ଜେଦି ଜତିନିଷ ନୋଉଚ ତା ଦେହରେ ଦି ଦି ହଜାର କରିକି ପନ୍ଦର ମାସେ ସୁଝି ପାରିବ।
ହୁଁ ଆଉ ଯଦି ଅଳ୍ପ ଦିନରେ ସୁଝିବାକୁ ଚାହିଁବି?
ହଁ ଅଳ୍ପ ଦିନରେ ବି ସୁଝି ପାରିବେ ସେ ସୁବିଧା ବି କମ୍ପାନୀ ରଖିଚି।
ହଁ ସେମିତି ଟିକେ ଅଧିକ ପରିମାଣ ପଡ଼ିବ ଗୋଟେ ମାସରେ ଆଉ।
ହଁ ତମର ରୋଜଗାର ନେଇକି ତମେ ସେଇ ଅନୁସାରେ କିସ୍ତି କରିବ।
ଅ ହଃ ଆଉ ମୋବାଇଲ ମିଳୁଚି କି ଆପଣଙ୍କ ଦୋକାନରେ? ହ୍ୟାଲୋ।
ଆଜ୍ଞା କୁହନ୍ତୁ।
ମୁଁ, କହିଲି ଆପଣଙ୍କ ଦୋକାନ ରେ। ମୋବାଇଲ୍ ମିଳୁଛି କି? ହ୍ୟାଲୋ।
ଆଜ୍ଞା କୁହନ୍ତୁ।
ମୁଁ, କହିଲି ତ ମ ଦୋକାନ ରେ ମୋବାଇଲ୍ ମିଳୁଛି ନା?
ମୋବାଇଲ୍ ମିଳୁଚି ମୋବାଇଲ୍ ନେଇପାରିବେ ମୋବାଇଲ୍ ବି ଆପଣଙ୍କର କିସ୍ତିରେ ବି ନେଇପାରିବେ। ହ ସେ ସୁବିଧା ବି ଅଛି ହଁ ମୋବାଇଲ୍ ତ ମୋବାଇଲ୍ ତ ସ ମୋବାଇଲ୍ ତ ସମସ୍ ତଙ୍କର ଗୋଟେ ଜରୁରୀ ଜିନିଷ।
ଆଚ୍ଛା ହଁ ସେଇଟା ଗୋଟେ ହଁ ଗୋଟେ ଫୋନଟେ ଆଣିବି ଆଉ ମୋର ତ କିଛି ନାହିଁ କଣ କେମିତି କିସ୍ତିରେ ଆଣିବି।
କିସ୍ତିରେ ନେଲେ କିସ୍ତିରେ ନେଲେ ଆପଣଙ୍କର ଡକୁମେଟେ ଆଧାର କାର୍ଡ ଦେବେ।
ହଁ।
ଥିବ ଆପଣଙ୍କର ତାକୁ ଦେବେ, ଆପଣଙ୍କର ବ୍ୟାଙ୍କ୍ ପାସବୁକ୍ ଥିବ ତାକୁ ଦେବେ। ସବୁ ଅରିଜିନାଲ୍ ଦବା ଦରକାର ନାହିଁ। ଆପଣଙ୍କର ଜେରକ୍ସ ଦେଇକି ଆପଣ ଜେରକ୍ସ ଦେଇ କି ତାକୁ ନେଇପାରିବେ।
ଅ ହଁ। ହଉ ମୁଁ ଦେଖିଆ ଆମ ଘରେ କ କଥା ହୁଏ କଥା ହେଇକି ଗୋଟେ ମୋବାଇଲ୍ ଯାଇକି ନହେଲେ ଆଣିବି ଆଉ।
ନିଅନ୍ତୁ ଗୋଟେ ମୋବାଇଲ ନିଅନ୍ତୁ ଆପଣଙ୍କର।
ପ୍ରାଇସ୍ ଟା?
ମୋବାଇଲ ନେଲେ ତା ସହିତ ଆପଣଙ୍କୁ ଭଲ
ମ, ମୋବାଇଲ୍ ରେ କଣ ଅଫର୍ ସବୁ ଅଛି?
ମୋବାଇଲ୍ ରେ ଅବିକା ଭଲ ଅଫର୍ ଅଛି। ଆପଣଙ୍କର ମୋବାଇଲ୍ ନେଲେ। ଗୋଟେ ଆପଣଙ୍କୁ ସ୍ମାର୍ଟ ୱାଚ୍ ଗୋଟେ ଦିଆ ହେବ ଫ୍ରି।
ସେ ସେ ର ସ୍ମାର୍ଟ୍ ୱାଚ୍ ନହଲେ ଆଗେ ଦେଇଦଉନାହାନ୍ତି ମୋବାଇଲ ଟା ପଛରେ ଆଣିବେ।
ଆପଣ ତ ଆଗେ ଦିନିଷଟା ନେବେନି ଆପଣଙ୍କୁ ଆଗେ ଅଫ୍ରଟା ଦେଇଦେବେ।
ଅଫର୍ ଟା କିଛି ଦିନ ପରେ ପଳେଇବ ନା ସେଥିପାଇଁ ଆଜି ଦେଇଦିଅ।
ୟା ଆପଣ ଦିନ୍ ଷ ଟା ନିଅନ୍ତୁ, ତାପରେ ଆପଣ ଅଫର୍ ଟା ନେବେ।
ହଉ ଦେଖିଆ ମୁଁ ଘରେ କଥା ହେଇକି କହିବି ଆଉ।
ହଁ ଆପଣ କଥା ହେଇକି ହଁ ଠିକ୍ ଅଛି ଆଜ୍ଞା।
ହେଇ ଏଟା ସାଙ୍ଗରେ ମୁଁ ଗପି ପାରିବିନି ମତେ ହସ ମାଡୁଚି।